ହଁ ବନ୍ଧୁ ଶୁଭ ସଂନ୍ଧ୍ୟା।
ଆପଣ ବର୍ତ୍ତମାନ ଏବେ କୋଉ ଜାଗାରେ ଅଛନ୍ତି।
ମୁଁ ଏଇ ଅଛି ଆମ ଗ୍ରାମର ପ୍ରସ୍ଥିତ ଗ୍ରାମ ଦେବତୀଙ୍କ
ଆଚଛା ବନ୍ଧୁ ମୋର ବାର୍ତ୍ତା ଥିଲା ଯେ ତୁମ ପ୍ରତି ଆପଣ। ହୁଁ ହୁଁ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା କେତେ?
ହଁ ଆପଣ କେତେ ଜାଣିବାକୁ ଚାହୁଁଛନ୍ତି।
ଆପଣ ସଠିକ କହିବେ ବୋଲି ମୁଁ ଉଁ ମନେ କରିଛି ତେଣୁକରି ଆପଣ କୋଉ ଯାଗେ ପାଠ ପଢିଛନ୍ତି।
ହୁଁ ହଁ ମୁଁ ମାତ୍ର ଆମର ଦଶମ ପରେ।
ଦଶମ ଯାକେ ପଢିଛନ୍ତି ବନ୍ଧୁ।
ଆଜ୍ଞା ଆଜ୍ଞା।
ହଉ ବୁ ମୁଁ ବି ସେଇ ଦଶମ ଯାକେ ବନ୍ଧୁ ପଡିିଛି ଯେ ହେଲେ କଣ କରିବା ବନ୍ଧୁ ସମୟ ଯକେ ପଢିକି ଆମକୁ ଚାକିରି ମିଳୁନାହିଁ। ଆମେ ଆମ ପରିବାର ଭରଣ ପୋଷଣ କରିପାରୁନୁ ଆପଣ କଣ ଏବେ କରୁଛନ୍ତି ଚା ଚାକିରୀ କରୁଛନ୍ତି ନା କଣ କରୁଛନ୍ତି।
କରୁନି ହଉ ଏମତି ବୁଲାବୁଲି କରୁଛି ଆଉ।
ଆଚ୍ଛା ବନ୍ଧୁ ବୁଲିଲେ କିଛି ହବନି ବନ୍ଧୁ, କିଛି ସମାଜ ପାଇଁ କରିକି ଦେଖେଇବାକୁ ପଡିବ କାରଣ ବୁଲିଲେ ଆପଣଙ୍କ ଘରେ ଆପଣଙ୍କ ଘର ଘର ହାଣ୍ଡିରେ ଦି ମୁଠା ଚାଉଳ ପଡିବନି ତ ଆପଣଙ୍କ ଘରେ ଥିବା ବାପା ମା ଭୋକ ଉପାସରେ ଛଟ ପଟ ହେବେ, ଆପଣଙ୍କୁ କଣ ଭଲ ଲାଗିବ? ତ ସେଇ ତ ସେଇଥିପାଇଁ ମୁଁ କହୁଛି ବନ୍ଧୁ ଜୀବନରେ କିଛି କର ନହେଲେ ସେମିତି ତମେ ଠିଆ ହେଇଥିବ ଯୁବ ପିଢି ମାନେ ତମକୁ ତଳେ ପକେଇ ତମ ଉପରେ ଚଢିକି ପଳେଇବେ ଆଗକୁ।
ହଁ ବନ୍ଧୁ ବୁଝିପାରୁଛୁ ବୁଝିପାରୁଛୁ ଜୀବନରେ ତାକୁ ବଢିବାକୁ ପଡିବ ତ ମୁଁ ସେଥିପାଇଁ ତ ବହୁତ
କେବେ କେବେ ବଢିବ ବନ୍ଧୁ ଆସିକି ଦୁଇ ହଜାର ଛବିଶ ହେଲାଣି।
ନାଇଁ ନାଇଁ ଏଇ ଦୁଇ ହଜାର ଛବିଶ ରେ ହିଁ ମତେ ମୋ ଭବିଷ୍ୟତ ଦେଖିବାକୁ ପଡିବ ମୁଁ ଆ ଆଗକୁ ଦେଖିବାକୁ ଆଗକୁ ଯିବାକୁ ପଡିବ କେତେ ଦିନ ଏମତି ବୁଲାବୁଲି କରିବି କେତେ
ଆଛା ବନ୍ଧୁ ଆପଣ ଯେହେତୁ ଆପଣ ବୁଲାବୁଲି କରିଥିବେ ତ ଆପଣ ନିହାତି ଏକ ଜାଗାରେ କୋଉଠି ଉ ଭଲ ପାଇଥିବେ!
ଆପଣ ତ ଜାଣେ
ବନ୍ଧୁ ମୁଁ ଜାଣିପାରେନି ବନ୍ଧୁ ତ ଆପଣଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି, ଯେ ଆପଣ ଯୋଉ କହିଲେ ବୁଲାବୁଲି କରୁଛି କିଛି ଚାକିରି ବାକିରି କରୁନାହିଁ ତ ମୁଁ ଭାବିଲି ବୁଲାବୁଲି କରୁଥିବା ମାନେ ଏକ ସୁନ୍ଦର
ଫସେଇଥିବେ। ଆଛା ମୋର କହିବାର କଥା ହଉଛି ଯେ ବନ୍ଧୁ ଆପଣ ସେଇ ଯୋଉ ଝିଅକୁ ଭଲ ପାଇଛନ୍ତି ତାଙ୍କର ବୟସ କେତେ?
ତାଙ୍କର ବୟସ ମାତ୍ର ଅଠର ରୁ ଉଣେଇଶ ରୁ ଅଠର ମାନେ ଅଠର ରୁ ଉଣେଇଶି।
ଆଛା ବନ୍ଧୁ ଅଠର ଉଣେଇଶ ବୟସ ମଧ୍ୟରେ ଆପଣ ଏତେ ଛୋଟ ପିଲାକୁ କିପରି ଭଲ ପାଇ ପାରିଲେ?
ନାଇଁ ଛୋଟ ପିଲା ନୁହଁ ସେ ମୋ ବୟସ ଠାରୁ ମାତ୍ର ଦୁ ତିନି ବର୍ଷ ସାନ।
ତିନି ବର୍ଷ ସାନ ତାହେଲେ ବନ୍ଧୁ ଆପଣ କେବେ ବିବାହ ବନ୍ଧନରେ ବାନ୍ଧିବେ ବୋଲି ଭାବୁଛନ୍ତି?
ବିବାହ ବନ୍ଧନ ତରେ ବାନ୍ଧି ହେବି ହେଲେ ଏବେ ନୁହଁ ଆହୁରି ପାଞ୍ଚ ଛଅ ବର୍ଷ ପରେ କାରଣ ମୁଁ ଯେହେତୁ ମୋର ବଡ ଭାଇ ଅଛନ୍ତି, ତାଙ୍କ ବାହାଘର ପରେ ଜାଣି ଯାଇକି ମୋ ପାଳି ପଡିବ ତାଙ୍କ
ଆଚ୍ଛା ବନ୍ଧୁ ଆପଣ ଆଛା ବନ୍ଧୁ ଆପଣଙ୍କର ଗୋଟେ ଆପଣଙ୍କ ଉପରେ ଏକ ବଡ ଭ୍ରାତା ଅଛନ୍ତି।
ହଁ ମୋର ଗୋଟେ ବଡ ଭ୍ରାତା ଅଛନ୍ତି।
ଆଚ୍ଛା ବନ୍ଧୁ ଆପଣ ଘରର ସାନ ପୁଅ ବୋଧେ?
ଆଜ୍ଞା।
ସେଇଥିପାଇଁ ଜଣା ପଡୁଛି, ଆପଣ ବୁଲାବୁଲି କରୁଛନ୍ତି, ବନ୍ଧୁ ଆପଣ କିଛି ଉ ଚଳଚିତ୍ର କରୁଛନ୍ତି, କି ଯେପରି ମୋବାଇଲ ରେ ଆଜିିକାଲି ଯୁବପିଢି ମାନେ ଯୋଉ କରୁଛନ୍ତି।
ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ କେମିତି ଜାଣିଲେ? ଆମର ଏଇ ଚାଲିଛି ଯୋଉ ସବୁ ବାହାରେ ସେ ସବୁ ଯୋଉ ଭିଡି
ଆପଣ ଆପଣ ଯୋଉ ଆପଣ ଯୋଉ କରୁଛନ୍ତି ଏଇ ଯୋଉ ଚଳଚିତ୍ର
ହୁଁ।
ଲୋକମାନଙ୍କ ସହିତ ଯାଇକି ଆପଣ ମୁଁ ଦେଖିଛି ବୋଧେ ଆପଣଙ୍କ ଭିଡିଓ ପ୍ରାୟ ଥର ଦୁଇଥର। ଆପଣ ପୁରା ଭିଡିଓରେ ପୁରା ନିଆଁ ଲଗେଇ ଦଉଛନ୍ତି।
ହୁଁ ହୁଁ ଧନ୍ୟବାଦ।
ଯାହା ହଉ। ବନ୍ଧୁ ଆପଣ ବୁଲାବୁଲି କଲେ ବି ଆପଣଙ୍କର ଏଇ କଳା ଅତ୍ୟନ୍ତ ସୁନ୍ଦର ଓ ମନଲୋଭା।
ହୁଁ ହଁ ହଁ ମୋର ତ ସବୁଠି କଳା। ହଁ
ଆପଣଙ୍କର କଳା ଯେହେତୁ ଅଛି ଆପଣ ଯାଇକି କୋଉ ବଡ ପରଦରେ କାମ କାହିଁ କରୁ କରନାନ୍ତି।
ନାଇଁ ବଡ ପରଦାରେ କାମ କରିବାକୁ ବାସ ଇଚ୍ଛା ନାହିଁ ଏମିତି ଆଉ। ହଁ
ଆଚ୍ଛା ବନ୍ଧୁ ବଡ ପରଦରେ କାମ କଲେ ଆପଣ ଯଥା ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବା ସଙ୍ଗେ ସଙ୍ଗେ ଆପଣଙ୍କର ପରିବାର ବହୁତ ଖୁସି ହେବେ ଏବଂ ଆପଣଙ୍କ ନାଁ ବହୁତ ଉଚ୍ଚରେ ରହିବ ଏବଂ ଆପଣ ଆପଣଙ୍କ ନାଁ ବହୁତ ଉଚ୍ଚରେ ରହିଲେ ଆପଣଙ୍କର ପିତା ବହୁତ ଖୁସି ହେବେ କାରଣ ଆପଣଙ୍କ ଭଳିଆ ଯୋଗ୍ୟ ସନ୍ତାନକୁ ସେ ଜନ୍ମ ଦେଇଛନ୍ତି ଆମ ଓଡିଶାରେ ମଧ୍ୟ ଆପଣ ଜନ୍ମ ହୋଇଛନ୍ତି।
ହଁ ହଁ ସେଟା ତ ମୁଁ ଜାଣିଛି ଓଡିଶାରେ ହଉ କିବା ଆମ ଗ୍ରାମରେ ହଉ ମୋ ବାପା ତ ବହୁତ ସେ ନିଜକୁ ଗର୍ବ କରିବେ କି ସେ ମୋ ପରିକା ପୁଅକୁ ଜନ୍ମ ଦେଇଛନ୍ତି।
ଆଚ୍ଛା ବନ୍ଧୁ ଆପଣ ଗ୍ରାମରେ ନିଆଁ ଲଗଉଛନ୍ତି। ସେଥିପାଇଁ ମୁଁ କହୁଛି ଓଡ଼ିଶାରେ ନିଆଁ ଲଗାଇବା ପାଇଁ ହେଲେ ଆପଣ ବଡ଼ ପରଦାରେ କାମ କରିବାକୁ ପଡିବ, ଯେପରି ଅନୁଭବ ମହାନ୍ତି। ଯେପରି ଅନୁଭବ ମହାନ୍ତି, ବଡ ପରଦରେ କାମ କରି ନିଜର ଅମ ନିଜର ଯୋଗ୍ୟତାକୁୁ ବହୁତ ଉପରେ ରଖିଛନ୍ତି। ଠିକ ସେଇପରି ମୁଁ ଭାବୁଛି ଆପଣ ବଡ ପରଦାରେ କାମ କଲେ ହୁଏତ ତାଙ୍କ ସମନ୍ ସମାସକ ହେଇପାରିବେ।
ହୁଁ ହୁଁ ହୁଁ ବୁଝିଛି। ହେଲେ ଟିକେ ଟାଇମ ଲାଗିବ ଯେହେତୁ ସେ ବହୁତ ପୂର୍ବବର୍ତ୍ତ ବର୍ଷରୁ, ଯେବେ କିି ଆମେ ମାତ୍ର ଛୋଟ ଛୁଆ ହେଇଥିଲୁ। ସେ ସେବେଠୁ ଆମେ ତାଙ୍କୁ ଟିଭି ପରଦାରେ ଦେଖି ଆଉ ଆସ୍ଛୁ। ତ ଆମକୁ ବି ତାଙ୍କ ପରି ହବାକୁ ହେଲେ, ବହୁତ କିଛି କଷ୍ଟ କରିବାକୁ ପଡିବ।
ଦେଖିଛନ୍ତି ଯେ ହେଲେ ସବୁ ଜିନିଷରେ ସମୟ ଲାଗେ। କୋଉ ଜିନିଷ ଟା ଜଲଦି ହେଇଯଏନି। ଯେମିତି, କିି ଆପଣ ବି ଦୁନିଆକୁ ଆସିବାକୁ ହେଲେ ଆପଣଙ୍କୁ ନଅ ମାସ ସମୟ ଲାଗିଥିଲା। ସେଇପରି ସବୁ ସବୁ ଜିନିଷ ସମୟ ଲାଗେ। ଆପଣ ଖାଲି କର୍ମ କରିଚାଲନ୍ତୁ। ଆପଣ ଖାଲି ବୁଲିଲେ ଯେ କିଛି ହବନି। ଆପଣ ପୁଣି ଏହି ପରି ଚଳଚ୍ଚିତ୍ର କରୁ କରୁ, କେତେବେଳେ ଯେ ବଡ଼ ପରଦା ପାଖକୁ ପଳେଇବେ, ଆପଣ ନିଜେ ହିଁ ଜାଣିନାହାନ୍ତି।
ହଁ କରିବା କରିବା କର୍ମ ତ ସବୁ କରି ଚାଲିଛି ବାସ ଫଳକୁ ଅପେକ୍ଷା। ଦେଖା ଯାଉ ସେ ଫଳ କେବେ ମିଳୁଛି। କେବେ ମୁଁ ଆଗକୁ ଯାଉଛି। କେବେ ମୋ ବାପା ବାପା ମାଙ୍କର ସ୍ୱପ୍ନ ପୁରା କରୁଛି।
ଆ-ଆଛା ବନ୍ଧୁ ମୁଁ ଦେଖୁଥିଲି ଆପଣ ଚଳଚିତ୍ର କରେ ଶିବୁ ଭାଇ।
ହୁଁ, ନା ଧରନ୍ତୁନି।
ଶିବୁ ଭାଇ ତ ତାଙ୍କ ମ-ମ-ମ-ମ ଯୋଉ ଇଏ କଣ କହିଲେ? ଶିବୁ ଭାଇ ବି ଆପଣଙ୍କ ଭଳିଆ ବରପରଦାରେ ନିଆଁ ଲଗଉଛନ୍ତି। କଣ ଆପଣ ତାକୁ କାଟି ପାରିବେ?
ହଁ ଏ ସବୁ କୁ ଥିରେ ମୁଁ ହିଁ ସେ ସବୁ କରିଥିଲି। କାରଣ ଯେବେ ଏ ସବୁ ସେମାନେ ଏ ସବୁ କିଛି ଜାଣିନଥିଲେ ସେତେବେଳେ ମୁଁ ତାଙ୍କର ହାତ ଧରିକିରି ଏସବୁରେ ମାନେ ଏସବୁ କଳାକୁ ତାଙ୍କୁ ଏସବୁକୁ ତାଙ୍କୁ ଟାଣିଲି କି ତମେ ବି ଏସବୁ କର।
ଆଚ୍ଛା ବନ୍ଧୁ ମୁଁ ଶୁଣିଲି ସେ କିଛି ଉ ମମ ମୋବାଇଲ ଫୋନ୍ କିଣିବେ ବୋଲି ମୁଁ ଶୁଣିଥିଲି। ଏ କଥା କଣ ସତ ବନ୍ଧୁ?
ହଁ ସତ ସତ ବନ୍ଧୁ ସତ ଆମେ ଯାଇଥିଲୁ ତାର ମୋର ସାଙ୍ଗ ହେଇକି।
ମ ବଡ ପଦରେ ବୋଧେ ଖୁବ ଜଲଦି ଆସିବାର ନଜର ଆସୁଛି। କାରଣ ସିଏ ଯୋଉ ମୋବାଇଲ ଫୋନ କିଣିବେ, ସେ ମୋବାଇଲ ଫୋନ ନ ସାଧା ସିଧା ଫୋନ ନୁହେଁ।
ହୁଁ ହୁଁ ଯାଉଛି।
ସେ କାଳେ ଉଁ ଛବି କିି ବହୁତ ଗୋରା କରିଦିଏ।
ହୁଁ।
ଆଚ୍ଛା ବନ୍ଧୁ ମତେ ଗୋଟେ କଥା କୁହନ୍ତୁ, ସେ ସେ ସିଏ କେବେ ସେଇ, ଗୋରା କରିବା ଫୋନକୁ କିଣିବେ?
ସିଏ ପ୍ରାୟେ ସେଦିନ ତ ଯାଇଥିଲୁ ଆମେ ତାଙ୍କୁ ଆଣିବାକୁ ସେ ଫୋନକୁ। ସେ ଫୋନ ଟି ଆଉ ଜଣଙ୍କ ହାତରେ ପଡିଗଲା ତ ସେ ଭାଇଟି ନେଇଗଲା ଯେହେତୁ ଆମେ ଟିକେ ଡେରି କରିଦେଲୁ ସେ ଜିନିଷ। ଆଣିବାକୁ, ତ ଆମେ କାଲି ନହେଲେ ପର ଦିନ ଭିତରେ ତାକୁ ଆଣିବାର ପ୍ଲାନିଂ କଲୁ। କି, ସେ କହିଥିଲେ କି। ଯେବେ ସେ ଫୋନ ଆସିବ। ସେ ଆମକୁ ଜଣେଇବେ। ତାକୁ ଆମେ ସେ ଫୋନକୁୁ ଅର୍ଡର ଦବୁ। ଅର୍ଡର ଦେଇକି ତାକୁ ଆମେ ଆଣିବୁ।
ଆଚ୍ଛା ଆଚ୍ଛା ବନ୍ଧୁ ମତେ ଗୋଟେ କଥା କୁହନ୍ତୁ। ଯୋଉ ଜିନିଷ ଆପଣଙ୍କର ଭାଗ୍ୟରେ ଅଛି ଆପଣ ତାକୁ ଛଡେଇ ଆଣନ୍ତୁ। ଯଦି ନ ଛଡେଇ ଆଣିବେ, ଠିକ ସେଇପରି ଯେମିତି କହିଲେ ମୋବାଇଲ୍ ଆଉ ଜଣଙ୍କ ହାତରେ ପଡିଗଲା। ସେ ଛଡେଇ ନେଇ ଗଲେ।
ନା ନା ସେ ସେ ସେଟା ତା ଭାଗ୍ୟରେ ଥିଲା ବନ୍ଧୁ ମୋ ଭାଗ୍ୟରେ କେବେ ନାଇଁ ମୋ ଭାଗ୍ୟରେ ମତେ ଯିଏ ଦରକାର ମୁଁ ତାକୁ ହାସଲ କରିକି ହିଁ ଛାଡିଛି।
ଆଚ୍ଛା ବନ୍ଧୁ ମୁଁ ଆପଣଙ୍କ କଥା କହୁନି ଆପଣଙ୍କ ଭଳିଆ ଅନେକ ଲୋକ ଅଛନ୍ତି ଯେପରିକି ନିଜ ଭାଗ୍ୟରୁ ସବୁ କିିଛି ଛଡ଼େଇ ନିଅନ୍ତି ଠିକ୍ ସେହିପରି ଯେମିତି କିି ଏଇ ଗୋରା ହବା ଫୋନ୍ ଟା ଛଡେଇ ନେଇଗଲେ।
ହୁଁ ଆପଣଙ୍କ ସହ ବି କଣ ସେମିତି କେବେ ଘଟିଛି?
ନାଇଁ ବନ୍ଧୁ ମୋ ସହିତ ସେମିତି କିଛି ଘଟନି।
ନାଇଁ ମତେ ଲାଗିଲା କାଳେ ଆପଣଙ୍କ ସହ ସେମିତି କିଛି ଘ ଘଟିଛି କି ଆପଣଙ୍କ ମନପସନ୍ଦର ଜିନିଷ କି ଆପଣଙ୍କ ସହ କିଛି ଘଟିଥିବା ସେମତି କିଛି ସ୍ମୃତିକୁ ଯେମିତି କିି ଆଉ କିଏ ଛଡେଇ ନେଲା ପରେ।
ନା ନାଇଁ ବନ୍ଧୁ ମୋର ଛୋଟବେଳୁ ଏକ ଜିଦି ଅଛି ଯେ ମୁଁ ଯୋଉ ଜିନିଷକୁ ଚାହେଁ ତାକୁ ଯେନେ ତେନେ ପ୍ରକାର ତାକୁ ଛଡେଇ ଆଣେ ସିଏ କୌଣସି ଚକଲେଟ ହଉ କି କୌଣସି ଖାଦ୍ୟ ହଉ ମୁଁ ଯାହା ଚାହିଁଥାଏ ମୁଁ ସେଇୟା କରିଥାଏ। ଆଚ୍ଛା ବନ୍ଧୁ ବର୍ତ୍ତ ମାନ ମୋର ସାଙ୍ଗମାନେ ମୋତେ ଡାକିଲେଣି ଖେଳିବା ପାଇଁ। ଦୟାକରି ଶୁଣନ୍ତୁ ଟିକେ ଆଉ ଦୟାକରି ଶୁଣନ୍ତୁ ଆପଣ ମତେ ଟିକେ ସନ୍ଧ୍ୟା ବେଳକୁ କୁ ଫୋନ୍ କରନ୍ତୁ ମୁଁ ଆପଣଙ୍କ ସହିତ ଧୀରେ ସୁସ୍ଥେ କଥା ହେଇପାରିବି।
ହଉ ଠିକ ଅଛି ବନ୍ଧୁ। ଧନ୍ୟବାଦ।